ହାଲୋ। ହାଲୋ।
ହଁ ସାର୍ ନମସ୍କାର ଶୁଭ ସନ୍ଧ୍ୟା। ଆଜ୍ଞା ହଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି ଆଉ କଣ କରୁଥୁଲେ?
ଉଁ ମୁଁ କିଛି ନୁହଁ ସନ୍ଧ୍ୟା ଏଇ ଲୁଗାଉଡା ଭାଙ୍ଗୁଥିଲି। ଆଉ ଅଛି।
ଏବେ ଘର କାମ କରୁଛନ୍ତି ଏବେ ନାଇଁ?
ହଁ ନାଇଁ ଘର ମାନେ ଲୁଗା ସଫା ହେଇଥାଉଚି ତ ସନ୍ଧ୍ୟରେ ତୋଳି ଆଣି ଭାଙ୍ଗୁଛି।
ହଁ ଆଜି ରବିବାର ଯେହେତୁ ତ ଏଇ ସବୁ କାମ ସବୁ ଘରେ ଚାଲେ। ମୁଁ ମଧ୍ୟ ଆଜି ମୋର ସା ମାନେ ଲୁଗାପଟା ସବୁ ଯାହା ବି ଅଛି ସବୁ ସ ଫାସଫି କରିଚି। ହୁଁ ଆଜି ଯାହା ହଉ ବର୍ଷା ହେଇନି। ହଁ ଏମିତି କରିଚି ଆଜି ଆଉ ବର୍ଷା ହେଇନି ନହେଲେ ଶୁଖି ନଥାନ୍ତା କିଛି ସବୁ
ହଁ ହଁ ହଁ
ମୁଁ ବି ସେଇ ଡରରେ ହିଁ ଶୁଖେଇ ବର୍ଷା ନାଁ ହେଇନି।
ହୁଁ ସେଇଟା ବି ସତ କଥା ନାଁ ମାନେ ବ ଅ ଖାଇଥିଲି ମୁଁ ଆଜି ଟିକେ ଯାଇଥିଲି ଆମର ଜଣେ ଏଠି ସମ୍ପର୍କୀୟ ରହୁଛନ୍ତି। ତ ତାଙ୍କ ପାଖକୁ ତ ସେ ଆଜି ମାଛ ଝୋଳ ଭାତ ଆଉ କୋଳଥ ଡାଲି ତେ ଓଟେ ତରକାରୀ କରୁଥିଲେ ଭଲ ଲାଗୁଥିଲା ସେଟା ଆଉ ଅ ସାଲାଡ଼ କରିଥିଲେ ଯୋଉ ଦହି ଆଉ ଅ କାକୁଡ଼ି ପକେଇକି। ଦହି କାକୁଡ଼ି ପିଆଜ ଚାଟ୍ ମସଲା।
ମାଛ ସହ ଦହି ଏ ଖାଇବେନେଇ ନା ଆମିଷରେ ନାଁ ଖାଆନ୍ତି ଆପଣ?
ହଁ ମୁଁ ଖାଇଦିଏ ସେମତି କିଛି ନାହିଁ କିନ୍ତୁ କୁହନ୍ତି ଯେ ଏଇଟା ଖାଇବା କଥା ନୁହେଁ। ତ ଇଏ ଆଉ ମା ଚି ଆପଣ ତ ଦେଖୁଥିବେ ଚିକେନ ବିରିୟାନୀ ସହିତ କଚମ୍ବର ଯୋଉ ଦଉ ଛନ୍ତି ଯୋଉ ଦହି ପାଣି ଟାଇପ୍ ର ତ ସେଇଟା ମଧ୍ୟ ତ ଖାଉଛନ୍ତି ନାଁ। ତ ସେଇଟା ତ କେହି ମନା କରୁନାହାନ୍ତି କିନ୍ତୁ ମାଛ ସହିତ ଖାଇଲେ ଅସୁବିଧା ବୋଲି କୋହୁଛନ୍ତି।
ହଁ ହଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କର?
ଆଜ୍ଞା ଭଲ ଅଛି।
ଆଉ ଆପଣଙ୍କୁ ମାନେ କଣ ମାନେ ଫ୍ରୀସ୍ ଇ ଖାଲି ସମୟରେ କଣ କରିବାକୁ ଭଲ ଲାଗେ ଆପଣଙ୍କୁ?
ମତେ ଖାଲି ସମ କଁ କହିଲେ ଆଜ୍ଞା?
ମୁଁ କହିଲି ଖାଲି ସମୟରେ ଫାଙ୍କା ସମୟରେ
ଲି ସମୟରେ ମତେ ଖାଲି ସମୟରେ କଣ ଯେ ମୁଭି ଦେଖିବା ପାଇଁ ଭଲ ଲାଗେ। ଫିଲ୍ମ ଦେଖିବା ପାଇଁ ଭଲ ଲାଗେ।
ଓ ହୋ ମାନେ କୋଉ ପ୍ରକାରର ଚଳଚିତ୍ର ଭଲ ଲାଗେ? ଆପଣ ମାନେ କୋଉ ଓଡିଆ ଚଳଚିତ୍ର ବେଶୀ ଦେଖନ୍ତି? ନା ହିନ୍ଦୀ ନା ଇଂରାଜୀ
ହିନ୍ଦୀ ଇଂରାଜୀ କି ଦେଖେ କିମ ସେ ଯୋଉ ପୋଲିସ ଲାଇନ ଦେଖିବା ପାଇଁ ଭଲ ଲାଗେ, ମାନେ
ଆଚ୍ଛା ଆଚ୍ଛା ମାନେ ହଁ ବିଭିନ୍ନ ପ୍ରକାରର କେସ୍ କୁ ସମା
ହ ହଁ ହଁ ଖୁବିଆ ଲାଇନ ମତେ ଭାରି ଭଲ ଲାଗେ।
ଓ ହଁ ହ ମାନେ ଭଲ ଲାଗେ, କାହାକୁ କେମିତି କୋଉ ଜିନିଷ ପସନ୍ଦ ଥାଏ? ମତେ ଯେମିତି କିି ଟିକେ ଡର ଲାଗୁଥିବ ଭୂତ ଭଳିଆ କିଛି ଏମିତି ଥିବ ତ ସେଇଟା ଭଲ ଲାଗେ ଦେଖିବା ପାଇଁ। ଆଉ କିଛି କିଛି ଏମିତି ଭଲ ଲାଗେ, ଯେମିତି କି ଆମ କାହାଣୀ ଟାଇପର ଥିବ, ଲଭ ଷ୍ଟୋରି ଉପରେ ଥିବ, ଏମତି ଟାଇପ୍ ର ମତେ ବି ଭଲ ଲାଗେ ଦେଖିବା ପାଇଁ।
ଆଚ୍ଛା ଆଚ୍ଛା ନାଇଁ ସେଇଗୁଡା ନାଇଁ ଡର ଲାଗେ।
ହୁଁ- ହୁଁ। ବହୁତ୍ ମାନେ ଏଇଟା ତ ସତ ଉପରେ ଘ ସତ୍ୟ ଘଟଣା ଉପରେ କୌଣସି ଜିନିଷ ଆଧାରିତ ନ ଥାଏ ଚଳଚିତ୍ ତ୍ର ରେ ବହୁତ କମ୍ ଥାଏ ଯୋଉଟା ଯୋଉଟା ବି ଥାଏ, ତ ଏଇ ଜିନିଷ ଦେଖିଲେ ଟିକେ ହଁ ମାନେ ଭଲ ଲାଗେ ଟିକେ ମନକୁ ବି ଭଲ ଲାଗେ ଡରଟା ଆଗେ ଡର ତ ଲାଗେ, ସେ କିନ୍ତୁ ମଜା ମଜା ଲାଗେ।
ଆଜ୍ଞା ଆଜ୍ଞା। ମଜା ଲାଗେ।
ଆଉ ଏ ଏଇଟା ଏମିତି ଜାଣିଛନ୍ତି ନା ନାଇଁ ମାନେ ଏମିତି ଭୂତର କିଛି ଜିନିଷ ଦେଖିଥିବେ, ଏ ମ୍ ଚଳଚିତ୍ର ମାଧ୍ୟମରେ, ଆଉ ଆପଣ ତାପରେ ଏକଲା ରାତିରେ ଆପଣଙ୍କୁ କିଛି କାମ ପଡିବ କିମ୍ବା କୁଆଡେ ଯିବାକୁ ସେ ମାନେ ଚାହୁଁଥିବେ? ତ ଏକଲା ଯିବା ପାଇଁ ଡର ଲାଗୁଥିବ। ତ ସେଇଟା ମତେ ବୋଧେ ଲାଗ ଗେ ବେଳେବେଳେ
ନାଇଁ ଦେଖିଲେ ତ ଡର ତ ଆପଣ ଗୋଟେ ଦିନ କଣ, ମୁଁ ଯଦି କେବେ ଦେଖିଦିଏ ଭୂତର ତର ମତେ ମାସେ ଯାଇ ଡର ହିଁ ଲାଗେ।
ହ- ହଁ।
ମତେ ଆଉ କିଛି କରିବାକୁ ଇଚ୍ଛା ହୁଏନି, ରାତିରେ ଶୋଇ ହୁଏନି ଖାଲି ଡର ହିଁ ଲାଗେ। ମୁଁ ସେଥିପାଇଁ ଦେଖେନି।
ହଁ ସେଇଟା ସେଇଟା ତ ହୁଏ ମାନେ କିଛି କିଛି ଜଣଙ୍କୁ ଭଲ ଲାଗେ କିଛି ଜଣଙ୍କୁ ଭଲ ଲାଗେନି। ଆପଣ କଣ ଗୋଟେ ପଚାରୁଥିଲେ ସେତେବେଳେ?
ହଁ ମୁଁ କହେ ଆଜି ଆଜି ଯାଇଥିଲେ ଆପଣ ସେପଟେ? ତ କଣ ସବୁ କଲେ? କଣ ଭଲ କଲେ କଣ ମନ୍ଦ କଲେ ସ
ଆଚ୍ଛା ନାଇଁ ମୁଁ ବହୁତ ଦିନ ହେଲା ମତେ ଡାକୁୁଥିଲେ। ସେ ଆମର ଯିଏ ସମ୍ପର୍କୀୟ ଅଛନ୍ତି। ମୁଁ ଯାଇପାରୁନଥିଲି କାର୍ଯ୍ୟ ବ୍ୟସ୍ତତା ଯୋଗୁ। ଅ କିମ୍ବା ଛୁଟି ମିଳିଲେ ମୁଁ ଘରକୁ ହଁ ଘରକୁ ପଳଉଥିଲି। ତ ଆଜି ଯେହେତୁ ରବି ବାର ଥିଲା କାମ ମଧ୍ୟ କିଛି ନଥିଲା, ତ ଭାବିଲି ଟିକେ ବହୁତ ଦିନ ହେଲା ଯାଇନି ଯେହେତୁ ଯାଇକି ଟିକେ ଦେଖା କରିକି ଆସିବି, ବୁଲିକି ଆସିବି। ମୁଁ ତ ଯାଇକି ବୁଲିକି ଆସିଲି। ଆଉ ସେପଟ ସାଇଟରେ ହଁ ତ ସେପଟ ସାଇଟରେ ନା ବହୁତ ମାନେ ମୁଁ ଦେଖିଲି ତାଙ୍କର ସେଠି ହାଟ ବସୁଛି ଯୋଉ ଜନଜାତି ହାତ ତ ସେଠି ବହୁତ ପ୍ରକାରର ଜିନିଷ ମିଳୁଥିଲା ଯେମତି ତିିକି ଆମର କଂସା ବାସନ ଠୁ ଆରମ୍ଭ କରିକି ମଧ୍ୟ ଫଳ ଉ ଆଉ ପନିପରିବା ଏବଂ ବିଭିନ୍ନ ଜଙ୍ଗଲ ଜାତୀୟ ଦ୍ରବ୍ୟ ଏ ସବୁ ଜିନିଷ ମିଳୁଥିଲା ବହୁତ। ସେଇଟା ଦେଖିଲି ଏବଂ ଆମର ଏଠି ଯେତିକି ବର୍ଷା ହଉଛି ସେପଟେ ସେତିକି ବର୍ଷା ହଉନି ବୋଲି ମଧ୍ୟ ସେ କହିଲେ।
ଆଜ୍ଞା ଆଜ୍ଞା।
ାଗିଲା ଏତେ ପାଖ ଜାଗା କୋଡିଏ ପଚିଶ କିଲୋମିଟର ଦୂରରେ ଅଛି। ତ ଏଠି ବର୍ଷା ହଉଛି ସେଠି କେମିତି ହଉନି ମୁଁ ସେଟା ଭାବିଲି ଟିକେ।
ଆଜିକାଲି ତ ସେମିତି ହଉଛି ଆଜି କାଲି ଦେଖିବା ଆପଣ ଏଇ ମା ଏଇ ବଜାରରେ ବର୍ଷା ହଉଥିବ ପୁଣି ମନ୍ଦିର ସାଇଟ ଆଡେ ଗଲେ ସେଇଠି ବର୍ଷା ହଉନଥିବ।
ହଁ ଏମତି ହଉଛି ସେଟା ତାପରେ ସେଟା ବି ହଁ ସମାନ ଗାଡିକି ଗଲି ଏବଂ ମୋର ସେ ସମ୍ପର୍କୀୟଙ୍କ ଛୋଟ ଛୋଟ ଝିଅ ଦି ଜଣ ଥିଲେ ତାଙ୍କ ପାଇଁ ମଧ୍ୟ କିଛି ମିଠା ଏବଂ କିଛି ମାନେ ଯୋଉ ଛୋଟ ପିଲାମାନଙ୍କୁ ଭଲ ଲାଗେ ଯୋଉ ଟାଇପ ଜିନିଷ ନେଇକିନା ଯାଇଥିଲି ତ ତାଙ୍କ ସହିତ ଟିକେ ସମୟ ବିତେଇଲି ବହୁତ ଦିନ ପରେ।
ଆପଣ ସମୟଙ୍କ ସମୟ ବିଷୟରେ କହିବାକୁ ଗଲେ ଆପଣଙ୍କ ମତାମତ କଣ ରହିବ ସମୟ ସମୟ କେତେ ଆମ ପାଇଁ ଏ ମାନେ ସମୟକୁ ଆମେ କେମିତି ଉପଯୋଗ କରିବା।
ଅ ସେଇଟା ତ ଯୋଉଟା କହିଲେ ଆପଣ ବହୁତ ବଡ ଜିନିଷ କହିଲେ ସମୟକୁୁ କେମିତି ଉପଯୋଗ କରିବା ମାନେ ଏ ଏଇଟା ଏମିତି ନଥାଏ ନା ମାନେ ସମୟ କୁ ଉପଯୋଗ କରିବାର ନାହିଁ ସମୟ ହିସାବରେ ଆମକୁ ରହିବାକୁ ପଡିବ।
ନିଜେ
ହଁ ନିଜେ ଚାଲିବାକୁ ପଡିବ ଯଦି ହଁ ମାନେ ଅଯଥା ଜିନିଷରେ ସମୟ ନଷ୍ଟ କରିବାକୁ ପଡିବନି ଯଦି ମତେ କୌଣସି କାର୍ଯ୍ୟ ଦ୍ଵାରା ମତେ କିମ୍ବା ଆମର ବାହାରର କୌଣସି ଲୋକଙ୍କୁ ସେଟା ଭଲ ପହଞ୍ଚାଉଛି ହିତ କରୁଛି ତ ସେଟା ପାଇଁ ଆମକୁ ସେଇ ଟାଇମ ରେ କାମ କରିବାକୁ ପଡିବ ଯୋଉ ଟାଇମ ରେ ଆମକୁ ମନ ମନେକର ଗୋଟେ କାମ ମିଳିଛି ଆମକୁ ଦଶ ଦିନ ଭିତରେ ସାରିବାର ଅଛି କିମ୍ବା ଗୋଟେ ସପ୍ତାହ ଭିତରେ ସାରିବାର ଅଛି। ତ ଆମେ ସେଇ ଜିନିଷ ଟାକୁ ସେଇ କାମ ଭିତରେ ସେଇ ସମୟ ଭିତରେ ସାରିବାର ସାରିବାର ଆବଶ୍ୟକତା ରହିଛି କାହିଁକି ନା ବିଳମ୍ବ କଲେ ପୁଣି ସେଟା ଆମ ପାଇଁ ମଧ୍ୟ କେତେ ପ୍ରତିକାର କାମକୁ କିଛି ଶୁଣିବାକୁ ପଡିବ ଅନ୍ୟ ମାନଙ୍କଠୁ ତାପରେ ପୁଣି ଯୋଉ କାମ ପାଇଁ ଯୋଉ କାମ ପାଇଁ ଯେତେ ଶୀଘ୍ର ହେଇଥାନ୍ତା ମାନେକର ଏବେ ସରକାରୀ କ୍ଷେତ୍ରରେ ଦେଖ ତ ଗୋଟିଏ ଗୋଟିଏ ଫାଇଲ କୁ ସେମାନେ ଯଦି ବିଳମ୍ବ କରିବେ ଗୋଟେ ଗୋଟେ କ୍ଷେତ୍ରରେ ତ ସେଇଟା ଯେତେବେଳେ କାମ ହବା ପାଇଁ ଆସିବ ସେଥିପାଇଁ ମଧ୍ୟ ସେଟା ବିଳମ୍ବ ହେଇଯିବ ମାନେ ଆମେ ଦେଖୁଛୁ ଆମ ନିତିଦିନିଆ କ୍ଷେତ୍ରରେ ଗୋଟେ ଗୋଟେ ରାସ୍ତା କାମ କିମ୍ବା ପୋଲ ବ୍ରିଜ କାମ ଏଇଟା ବର୍ଷ ବର୍ଷ ଧରି ପଡି ରହୁଛି। ତ ଏଇଟା ହିଁ ତ ସମୟକୁ ମାନେ ସମୟର ଠିକ ବ୍ୟବହାର ନ
ନା ମାନେ ସେମିତି ରହୁଛି ନା ଆଜି ତ ହେଇ ଆଜି ନହେଲେ କାଲି କରିଦବା। ହଉ କାଲି ନ କାଲି ଆଉ କାଲି କରିଦବା ଏମିତି ସମୟ ପଳଉଛି।
ହଁ ଠିକ କଥା କହିଲେ ଆଉ ଏମିତି ଥାଏ ନା ମାନେ ଆମେ ଏଇଟା କହୁଛେ ଅନ୍ୟମାନାନଙ୍କ କ୍ଷେତ୍ରକୁ ଦେଖିକି ନିଜକୁ ବି ମଧ୍ୟ ଯଦି ଦେଖିବା ଆମେ ନିଜ କ୍ଷେତ୍ରରେ ଆମେ ସମୟର କେତେ ପାଳନ କରୁଛୁ ସଠିକ ଟାଇମରେ ଶୋଉଛୁ ଦେଖୁଛୁ ନା ନାଇଁ ଆମେ ଯଦି ଆମର ଭବିଷ୍ୟତରେ କିଛି ଲକ୍ଷ୍ୟ ରଖିଛୁ ତା ପାଇଁ। ବର୍ତ୍ତମାନ ସମୟରେ ଆମର କଣ ପଦକ୍ଷେପ ରହୁଛି ଆମେ କଣ କାମ କରୁଛୁ ସେଇ କ୍ଷେତ୍ରରେ। ଆମ ଲକ୍ଷ୍ୟ କୁ ହାସଲ କରିବା ପାଇଁ ଯଦି ଏବେ ବର୍ତ୍ତମାନ ନ କରୁଛେ ତ ଆମେ ଆଗକୁ ଯାଇକି ସେଇ ଲକ୍ଷ୍ୟ କ୍ଷେତ୍ରରେ ପହଞ୍ଚି ପାରୁନୁ ତାପରେ ପରେ କହୁଛୁ ଯେ ଆରେ ସେଇ ଟାଇମରେ କରିଥିଲେ ଏବେ ଏବେ ଯାଏଁ ହେଇଯାଏଥାନ୍ତା। ଭଲ ହେଇଥାନ୍ତା ମୁଁ ଟିକେ ଆଉ ଟିକେ ପଢିଥିଲି ସେଇ ଟାଇମ ରେ ଏବେ ପରୀକ୍ଷାରେ ଭଲ ମାର୍କ ରଖି ପାରିଥାନ୍ତି।
ଆ ମୁଁ ପଛକୁ ଭାବିକି ଆଗକୁ ଇଏ କରୁଛୁ କିନ୍ତୁ ହଁ ପଶ୍ଚାତାପ କରୁଛି ଆଉ।
ତ ପଛରେ ଅନୁତାପ କରିବାର କିଛି ମୂଲ୍ୟ ନାହିଁ ଏବେ ଆଉ ଗୋଟେ କ କଥା ମତେ। ମତେ ବି ଲାଗେ ଯେ ଆମେ ଆମେ ବିଳମ୍ବ ବୋଲି ଗୋଟେ ଜିନିଷ କଣ ଅ କି ମତେ ଲାଗେ ନଥାଏ ଯେବେ ମନେ ପଡିଲା ଯଦି ଆପଣ ସେଇ ଟାଇମ ରେ ବି ଯଦି ଇଏ କଲେ। ତ ହଁ ମାନେ ଡେରି ହେଲା କିନ୍ତୁ ଆଉ ଡେରି ହବନି। କିନ୍ତୁ ଆମେ କଣ କରୁଛେ। ଏବେ କର ହଁ ଯଦି ଆପଣଙ୍କର ମାନେ ମନେ। ପିଲା ଆରେ ଏଇ କାମ ଟା କାଲି କରିବାର ଥିଲା ମୋ ମାନେ ଠିକ ଆପଣଙ୍କର ତା ପରଦିନ ସକାଳୁ ମନେ ପଡିଲା ତ ଯେତେବେଳେ ମନେ ପଡିଲା ନା ସେ ସେଇ ଟାଇମ ରୁ ହିଁ ସେ କାମ ଟା ଯିଦି ଷ୍ଟାଟ। କରିଦେଲ ତ ଆଉ ଯେତିକି ବିଳମ୍ବ ହେଇଚି। ସେଟାକୁ ଆଉ ମାନେ ସେତିକି ହିଁ ରହିବ ସେଟା ବଢିବନି। କିନ୍ତୁ ଆମେ କଣ କରୁଛେ ହଉ ଠିକ ଅଛି ମୁଁ ସନ୍ଧ୍ୟା ବେଳେ କରିଦେବି। କାଲି କରିପାରିଲି ହଁ ଠିକ ଅଛି ମୁଁ ସନ୍ଧ୍ୟାବେଳେ କରିଦେବି ସଧ୍ୟାବେଳେ ଯଦି ପୁଣି ମନେ ନ ପଡିଲା ସେଟା ପୁଣି ଆହୁରି ଡେରି ହେଇଗଲା ତ ଏମିତି ହିଁ ହୁଏ।
ଯେତେବେଳେ ଆମକୁ ମନେ ପଡୁଛି ସେବେ କରିଦବା ଦରକାର।
ହୁଁ ଆଉ ଏମିତି ବି ଥାଏ। ଯେ ମାନେ ସମୟ ତ ବହୁତ ବଡ଼ ଜିନିଷ। ଯୋଉଟା କହିଲେ ଯେ ଏ ସମୟ କୁ ନେଇକି ହଁ ବଳବ ବାନ। ମଧ୍ୟ ବଳବାନ ମଧ୍ୟ ସତରେ କାହିଁକି ନା ସମୟକୁ ଆମେ ପରିବର୍ତ୍ତନ କରିପାରିବା ନାହିଁ। ତ ଆମକୁ। ଆମର ଜୀବନରେ ମଣିଷର ଜୀବନରେ ଜନ୍ମ ହବାଠୁ ଆରମ୍ଭ କରିକି ମୃ ମୃତୁ ପର୍ଯ୍ୟନ୍ତ ତାର ବହୁତ। ବ ବଡ଼ ବଡ଼ କର୍ତ୍ତବ୍ୟ ରହିଛି ଏବଂ ବହୁତ ବଡ଼ ବଡ଼ ପଦକ୍ଷେପ ମଧ୍ୟ ନେବାକୁ ପଡିଛି ଯେମିତି କି। କି କହନ୍ତୁ ଯେ ଆମେଏଁ। ଆଗକୁ ବଢିବା ପାଇଁ ଆମକୁ ଗୋଟେ ପରିବାର କରିବାକୁ ପଡିବ ଆଉ ମାନେଏଁ ବାହା ହବାକୁ ପଡିବ କିମ୍ବା ଠିକ ସା ଠିକ ଖୋଜିବାକୁ ପଡିବ କିମ୍ବା ପାଠ। ସାରିବାକୁ ପଡିବ ବାପା ମାଙ୍କର।